ହ୍ୟାଲୋ, ହଁ ମୁଁ କୋଉଠି ଥିଲେ?
ହ୍ୟାଲୋ।
ଆଜ୍ଞା ମ୍ୟାମ ହଁ, ମୁଁ କୋଉଠି ଥିଲି? ହ୍ୟାଲୋ। ହଁ, ମୁଁ କୋଉଠି ଥିଲି ଆ ମୁଁ କିଛି କହିବାକୁ ଭୁଲ୍ ମନ ପଡ଼ିଲାନି ମୁଁ ହଁ, ଆଜି କଲେଜରେ ବସିଲାବେଳେ ଆପ ଆପଣ ଯେତେବେଳେ ଯାଇଥିଲେ ଯୋଉ କ୍ଲାସ କରିବାକୁ ସାଗର ଭଉଣୀ କିଛି ଆପଣଙ୍କ ବିଷୟରେ କହୁଥିଲେ। ଆଉ ସାଗର ଭଉଣୀ ଜନ୍ମ ଭଉଣୀ ଏାନଙ୍କ ପରସ୍ପର ଭିତରେ କଥ କଥା ହେଉଥିଲା ଆପଣଙ୍କ ବିଷୟରେ କିଛି ନାଇଁ ମାନେ, ଆମେ ନର୍ମାଲ ଯେତେବେଳେ କଲ୍ କରୁ ଥିଲୁ ସିଏ କଣ ହଁ ତ ସିଏ କହୁଥିଲେ କି, ଆପଣ କଣ ଅଛ
ହୁଁ।
ସେ ଯୋଉ ହଁ, ଆପଣ ତାକୁ ଡାକି ନଥିଲେ ଯୋଉ ଲିଙ୍ଗିପୁରୁ ଯାଇଥିଲେ ଦହିବରା ଖାଇବାକୁ ତ ସିଏ, ସେଥିପାଇଁ ବହୁତ ଦୁଃଖିତ ଥିଲେ ଆପଣ ନିଜେ ପଳେଇଥିଲେ ସେ ହିନ୍ଦୁସ୍, ସାଙ୍ଗଙ୍କ ସହ ସେମିତି ନିଜେ ଆପଣ ଆଜ୍ଞା। ହଁ ତ
ଆ ନା ଇଏ ଟିକେ ଆପଣ ମିଛ ଛ କହୁଛନ୍ତି ବୋଧେ ଇଏ ମିଛ କଥା ନୁହଁ ଇଏ ମି ଛ ହିଁ କଥା ଆ ତ ମତେ ଲାଗୁଛି ସେ ବୋଧେ ମୋ ବିଷୟରେ କଥା ହଉ ଚି ମୁଁ ଆଉ କିଛି ବିଷୟରେ ଜାଣିଛି ତ ମୁଁ ତାଙ୍କୁ ପଚାରିଲି ତ ଆ ଆପ ଆପଣ କାହିଁ ମୋତେ ଜଳେଇଲେନି ସେ ବିଷୟରେ ତ ସିଏ କହି ଲେ ମୁଁ ଜାଣିଛି ଆପଣ ସିଦ୍ଧାର୍ଥ ଭାଇଙ୍କ ସହ ବୁଲୁଛନ୍ତି ଆଉ ଦିନ ରାତି ଆଉ ତାଙ୍କ ସହ ବୁଲୁଥିବେ ଆଉ ତା ଆପଣ କଣ ଏବେ? ହଁ ହଁ ଆପଣ ଏଇ ଯୋଉ ଅ ମୋ କଲ ଉଠ ଉଠାନ୍ତିନ ଆଉ। ଆଉ ଆ-ଆପଣ ଖେଳିବାକୁ ତ ଆସନ୍ତିନି ଆଉ ତାଙ୍କ ସହ ବୁଲନ୍ତି ଏମିତି କହୁଥିଲେ ଆଉ ଆପଣ କହିବେ ମୁଁ ମେଡିକାଲରେ ମୁଁ ଏଠି ଅଛି ମୁଁ ଦୋକାନରେ ଅଛି ମୁଁ ସେଠି ଅଛି। ତ ସେ ମତେ ସେଇ ଖବର କିଛି କହିଲେ କହିଲେନି ଯୋଉ ଖବର ଟା ଏମାନଙ୍କ ଭିତରେ ଗୁପ୍ତ ହୋଇଯାଇ ଥିଲା। ବୁଝପାରୁଛ କୋଉ ହବର କଥା କହୁ
ତୁ ହଁ ମୁଁ ବୁଝିଲି କିନ୍ତୁ ସେଇ କଥା ବି କିନ୍ତୁ ଏଇ କଥା ବି ସେ କହିଛନ୍ତି ଯୋଉ ଦହିବାର କଥା ମୁଁ ଯେତେବେଳେ କହିଲି ଯେ ହଁ ଲିଙ୍କିପୁର ଆଡେ ମୁଁ ମୁଁ ମୋ ଆଡୁ ବି କହି ଦେଇଥିଲି।
ଏଟା କିଛି ଚିନ୍ତାର ବିଷୟ ନୁହଁ ଏଇଟା ଆପଣ ଟିକେ ବୁଝି ପାରୁନାହାନ୍ତି ସେ ଲିଙ୍ଗିପୁର କଥା ହିଁ କହୁ ନଥିଲେ।
ମୁଁ ଜାଣିଛି ଆ ପରବର୍ତ୍ତୀ ସମୟରେ ଏଇ କଥାଉଛି ଏଇଟା ସେଏ ମତେ କହୁନଥିଲେ ନା ଏଇଟା ସେ ଜନ୍ମଜୟ ସହ କଥା ହଉଥିଲେ।
ହଁ ସେ ଟିକେ ଯ ମୋ ଝିଅ ଭାଇଙ୍କ ସହ ଟିକେ ସେମିତି ହଉଥିଲେ ଜାଣିକି ତ ଯୋଉ ଆ ଅଜଣା ଭାତ ଚାଉଳ ଖାଉଥିଲେ ସେ ସେଥିପାଇଁ ସେମିତି ହଉଥିଲେ ସେ ଆପଣ ଆପଣ ଥିଲେ ବୋଲି ସେ କହୁନଥିଲେ ଠିକ ସେ କୋଉ କଥା କିନ୍ତୁ କହିବାର ଉଦ୍ଦେଶ୍ୟ ଏହା ଥିଲା। ଆଉ ତାଙ୍କ ସେ ଯୋଉ ଗୁପ୍ତରେ ଏମିତି କାମ କରୁଥିଲେ ଭାବୁଥିଲେ କେହି ଜାଣିବେନି। ତ ସେ କହିଲେ ମତେ ଆପଣ ସିଦ୍ଧାର୍ଥ ଭାଇଙ୍କ ସହ ବୁଲଥିଲେ ମାନେ ମୁଁ ବି ଆ ଆପଣଙ୍କୁ ଗୋଟେ ପ୍ରେଡିକସନ କରିଥିଲି କି ହଁ ମୁଁ ଆପଣଙ୍କ ସହ ବୁଲଛି ବୋଲି ତାଙ୍କୁ ଟିକେ ସ
ଏଇଟା ମୁଁ ବୋଧ ବି କହିଥିଲି ଆପଣଙ୍କୁ ଯେ ଆପଣ ଯେତେବେଳେ ଯୁ ଯାଇମ ଯାଆନ୍ତି ସେ ଦେଖି ଦିଅନ୍ତୁ ମଝିରେ ମଝିରେ।
ହଁ ତ ସେ ଟିକେ ଆ ଏମିତି ହଉଛନ୍ତି ଆ ଆପଣ ସବୁ ମିଶିଲେ ତାଙ୍କର ଅସୁବିଧା କଣ ଜନ୍ମଜିୟ ଭାଇ ବୋଧେ ତାଙ୍କୁ ଟିକେ ଆ କହି ଦଉଛନ୍ତି ସେ ଯାହା ପାଇଁ ଭଲ ନୁହେଁ ଇଏ କିଛି ନୁହଁ ଏମିତି ଜନ୍ମଜୟ ଭାଇଙ୍କର କିଛି ଗୋଟେ ରହୁଛି ଦୋଷ ଟିକେ
ନାଇଁ ଜନ୍ମଜୟ ଭାଇଙ୍କ କଥ ହଁ ମୁଁ ଜାଣିନି କାରଣ ଜନ୍ମଜୟ ଭାଇ କୁ ମୁଁ ବହୁତ ସାହାଯ୍ୟ କରିଛି ଯୁକ୍ତ ଦୁଇ ସମୟରେ ମାନେ ପାଟିକାଲ ଠୁସାଡିଦବୁ ବହୁତ କିଛିରେ କିନ୍ତୁ ମୁଁ ଜାଣିନି ଜନ୍ମଜୟ ଭାଇଆ କିଛି କହୁଛେ କିନ୍ତୁ ଯେହେତୁ ତାଙ୍କର ଯଦି କିଛି କ୍ୟାରେକ୍ଟର୍ ସେଇଭଳିଆ ଥିବ କି ଝି ପାରୁଥିବେ ଯଦି ମୁଁ କିଛି ରାଶି ପାଇଗଲେ ତାଙ୍କ କଣ ଗୋଟେ ଜଳି ଯାଉଥିବ। ତ ସେ ସେଇ କାରଣରୁ ମେ ବି ବୋଧେ ଆମ ଉପରେ ରାଗ ରଖିଥିବେ କାରଣ ପ୍ରଥମେ ବୋଧ ବୋଧେ ମୁଁ ଜାଣେ ତାପରେ ମୁଁ ତମକୁ କହିଥିଲି। ସେ ସେଇ ଯୋଗୁଁ ସେ ରାଗରେ ମୋ ଉପରେ ରାଗ ରଖିଥିବ କିଛି
ହଁ ସେ ଏ ଦେଖୁଛନ୍ତି ଆପଣ ମୋ ସହ ଯାହା କଥା ହଉଛନ୍ତି। ଆ ତାଙ୍କୁ କହୁ ନାହାନ୍ତି କିନ୍ତୁ ତାଙ୍କ ସହ ଯାହା କଥା ହଉଛନ୍ତି ମତେ କହି ଦଉଛନ୍ତି। ତ ସେ ବି ସେୟା ବି ହେଇପାରେ ତ ମୁଁ ବି ସେୟା କହୁଛି ଆ ମାନେ ସେ ମୋ ସହିତ ଯାହା କଥା ହଉଛନ୍ତି ମୁଁ ଆପଣଙ୍କୁ କହି ଦଉଛି। ତ ସି ଭାବୁଛନ୍ତି ଆ ଏମାନେ ର ବନ୍ଧନ ବହୁତ ଷ୍ଟ୍ରଙ୍ଗ ବଣ୍ଡ ଅଛି ତ ସେ କହୁଛନ୍ତି କଣ ନା ଆମେ ଟିକେ ଆ ମାନେ ଆମର ହଉନି ମାନେ ତାଙ୍କର ଟିକେ ହଜମ ହଉନଥିଲା। ତ ସେ ଟିକେ ସେମିତି ହଉଛନ୍ତି ଛାଡ଼ନ୍ତୁ ସେଇ କଥା କଣ କରିବେ?
ଆଜ୍ଞା ଆଜ୍ଞା ନାଇଁ ତ ଆପଣ କଣ କହୁଛନ୍ତି ଆମେ ଗୋଟେ କିଛି ଗୋଟେ ଗେମ୍ ଖେଳିବା ତାଙ୍କ ସହ ଯେମିତି କି ଆ ବୁଝିପାରୁଥିବେ ସିଏ ଏଇ ଭଳିଆ କାମ କଲେ ଯୋଉଟା ଭଲ କାମ ନୁହ ଯୋଉ ଆମକୁ ନ କହିକି ଆମକୁ ଅଲଗା କରିଦେଲେ କାରଣ ଆମର ମୋ କିଛି ଭୁଲ ବି ନଥିଲା ଆମେ ଯେତେବେଳେ ବସ ଯାଉ ସବୁ ଠିକ୍ ଠାକ ଥିଲା କିନ୍ତୁ ଏମିତି ସଡ଼ନ ଏମତି କହିବା ସେଇଟା ବହୁତ
ହଁ ହଁ ହଁ ମୋର ଗୋଟ କ ମନେ ପଡିଲା ମୁଁ ଜନ୍ମଜୟ ଭାଇଙ୍କ ସହ କଥା ହଉଥିବା ସମୟରେ ତ ସେ କହିଲେ କି ସିଦ୍ଧାର୍ଥ ଭାଇ ଆମର ରା କେଶ କେତେବେଳେ ପଳାନ୍ତି। ମାନେ ରାକେଶ ସବୁବେଳେ ଯାଉଥିଲେ। ଏବେ ତାଙ୍କର ନିଜ ଗା ଡି ଅଛି ତ ସେ ଆପଣଙ୍କୁ ଏମିତି କିଛି କହିବାକୁ ଚାହୁଁଥିଲେ କି ଆପଣ ବସ ରେ କେହି ଯାଉନଥିଲେ। ଦି ତ ସେ କହିବାକୁ ଚାହୁଁଥିଲେ ଆପଣଙ୍କୁ ସାତଶହ ପର ତ ସେ ସେ ବି ଟିକେ ସାତ ସବୁଠ ହବାକୁ ଚାହୁଁଛନ୍ତି।
ନାଇଁ ନାଇଁ ମୁଁ ସ୍ୱାର୍ଥପର ନୁହେଁ ମୁଁ ତାଙ୍କୁ ପଚାରି ଦେବେ ମୁଁ ଯେ ସେଇ ଥର ବି ପରୀକ୍ଷା ସମୟରେ ଯେତେବେଳେ ସିଏ ଏକୁଡିଆ ଯାଆନ୍ତି ମୁଁ ତାଙ୍କୁ କହେ ଯେ ତୁ ଆ ଆପଣ ଆମ ସବୁ ଆସନ୍ତୁ ତ ଦଶେଇ ଦର୍ଶାନ୍ତୁ ତୁ ତାକୁ ସେ ବସ୍ ବେଲନ୍ତୁ ଆ
ଓହୋ ହଁ ସିଏ କେତେ ତାଙ୍କୁ ଦଗକ ହିଁ ବାଧ ତାଙ୍କୁ ଦବାକୁ ହିଁ ଟିକେ ବାଧିବ ବୋଧେ ଆଉ କିଛି ନୁହଁ।
ବାକି ରହିଲେ ମତେ ଯଦି ସୁବିଧା ମିଳୁଛି ତ ଯିବାକୁ ତ ମୁଁ କେମି କାରେ ମନା କରିବି।
ଆଉ ବାକି ସେମିତି ନୁହ ଯୋଉ ମୁଁ ମାନେ ମଝିରେ ଯୋଉ ଆପଣ ଜାଣୁଥିବେ ଏକ୍ଜାମ ସରିଲା ପରେ ରାକେଶ ମତେ ଡାକୁଥିଲେ। ଫେର ବି ମୁଁ ଯାଉନଥିଲି ବସ ରରେ ତମ ସହେ ଯାଉଥିଲି ବାହାନା ମାରୁଥିଲ ଯେ ମୁଁ ବାବାଙ୍କ ସହ ଗାଡିରେ ଆଇଚି ବୋଲି। ବହୁତ ପ୍ରକାର ହଁ ସିଏ ଲୋକ ବହୁତ ପ୍ରକାର ଭାବିବେ କଣ କଥା ଧରିଲେ କିଛି ହବ ଚଳିବ ସେଇଟା ହବ।
ଠିକ ଅଛି ଆଉ। ମିଳିବ କଣ ଆମର ଆମେ କଣ ଝିଅପିଲା ଆମେ ଏଇ ବିଷୟରେ
ସିଏ ସେଇଭଳିଆ ଝିଅପିଲାଙ୍କ ଭଳିଆ ହଉଛି। ରାଗରୁସା ଚାଲି ତାଙ୍କର ସି ତା ସହ ମିଶିଲା ମୁଁ କଥା ହେବନି କଟି।
ଯଦି ସାଗର ଭାଇ ଟିକେ ଲେଡି ବହି ଅଛନ୍ତି।
ହଁ ହଁ ବୁଝିପାରିଲେ ତାଙ୍କ କଥାରୁ ଲାଗୁଥିଲା ସେ ଯେତେବେଳେ ଆଜି ମୋ ସହ କଲରେ କଥା ହଉଥିଲେ ସେ ବହୁତ ଆଗ୍ରେସିଭ କଥା ହଉଥିଲେ ମୋ ସହ ଟିକେ। ଏମତି ଟିକେ ଟିକେ ଚଢି ଯାଉଥିଲେ ମୋ ଉପରକୁ। ବୁଝିଲା ମୁଁ ତାଙ୍କୁ ବାରମ୍ବାର ଆପଣଙ୍କ ଡାଇଲଗ୍ ମାରିକି ଅଟ କହୁଥିଲି ଯେ ଆପଣ ଚଳ ତ କାହିଁ ହଉଛନ୍ତି ବାରବ
ଓହୋ ହଁ ସେ ଆ ଆମର ହିନ୍ଦ ହିନ୍ଦୁ ଭାଇ ଜଣେ ହିନ୍ଦୁ ମୁସଲିମ ଯୋ କହିବା କଥା ନୁହଁ ସେ ଭାଇ ଜଣେ ଆ ଆମର ରିଲ ପଠେଇଥିଲେ ତାଙ୍କୁ। ତ ସେ ଗୋଟେ ଝିଅଙ୍କ ରିଲ ପଠେଇ ଦେଇେଇଥିଲେ ଜାଣିଥୁ ଝିଅଙ୍କର ଟ୍ରାଞଜି ସଞ୍ଜୁ ହେ ଏଡିଟ ତ ସେ ତ ସେ କହୁଛନ୍ତି। ଆ ମତେ ଏଇଗୁଡା କଣ ଛାଡୁଛୁ ତୁ ଦେଖା ଦେଖି ମାନେ ଲୋକ ଦେଖି କି ଛାଡ ତାପରେ ତ ସେ ଭାଇ ଜଣେ ମତେ କହିଲେ ଏ ଭାଇ କଣ ଷ୍ଟ୍ରେଟ ନୁହନ୍ତି କି। ତ ମୁଁ ବି ତାଙ୍କୁ କହିଲି ଆୟୁଷ ଭାଇ ଜଣେ ଅଛନ୍ତି ଆମର କ୍ରିକେଟ ଖେଳନ୍ତି। ସେ ତାଙ୍କ ସହ ଗପନ୍ତି ତ ଷ୍ଟ୍ରେଟ୍ ହେଇନଥାନ୍ତି।
ହଁ ହଁ ମାନେ ପିଲା ଉପରେ ଡିପେଣ୍ଡ କରେ ସେ କୋଉ ଭଳିଆ ପିଲା ଅସଛନ୍ତି।
ହଁ ତ ମାନେ ସେ ଝିଅଙ୍କୁ ଦେଖୁନାହାନ୍ତି। ତ କାହାକୁ ଦେଖୁଛନ୍ତି ମାନେ ଷ୍ଟ୍ରେଟ ନୁହଁ ମ ବୋଧ
ବୁଝିପାରୁଛେ ଲା ଶୁବୁ ତିନିଟା ୱାର୍ଡ ତାଙ୍କୁ ବହୁତ ଭଲ ଲାଗୁ ସେ ସେ ଜିନିଷ ହଁ।
ହଁ ତ ସେ ତ ମୁଁ କହୁଥିଲି କି ଯୋଉ ଆମେ ଗୋଟେ ଗେମ୍ ଖେଳିଥାନ୍ତେ। ତାଙ୍କ ସହ ମୁଁ କହୁଥିଲି କି ଆମେ ଆ ମୋ ଭିତରେ କଳହ କରିକି।
ହଁ ହ ହଁ ଏମିତି ଏମିତି ହେଲେ ଆପଣଙ୍କ ତ ମୁଁ ଯାଇକ ବୁଝିଲେ।
ନାଇଁ ନାଇଁ ମୁଁ ବୁଝି ମୁଁ ଆମେ ଆମେ ଦେଖନ୍ତୁ। ପୁଅ ପିଲା ଭିତରେ ସେମତି କିଛି ପଢାଉନଥାଏ। ପୋ ପିଲା ଭିତରେ ଭିତରେ ଭିତରେ ପଳାଉ ଥାଏ ଉପରେ ଉପରେ ଆମେ ସବୁ ଯାଉଥାଏ କିନ୍ତୁ ମୁଁ ଆପଙ୍କ ବିଷୟରେ ଦିଟା ଖରାପ୍ କଥା ତାଙ୍କୁ କହିବି ଆପଣ ମଧ୍ୟ ମୋ ବିଷୟରେ ଦିଟା ଖରାପ୍ କଥା ତାଙ୍କୁ କହିବେ। ବୁଝିଲି ଅ ଯାହା ଫଳରେ ସିଏ ପାଗଲ ହେଇଯିବେ ଆଉ ସିଏ ମଧ୍ୟ ଆହୁରି ଚାରିଟା କଥା ଆମ ବିଶୟରେ ଖରାପ୍ ଆ ମତେ କହି
ହଁ ହୁଁ ଆଉ ଆପଣ ଜଳଖିଆ କଣ ଖାଇଥିଲେ?
ଆମେ ଜଳିଖିଆ କୁର କୁରି ଖାଇଥିଲୁ।
ହେଁ ହେଁ ହେଁ ହେଁ ହେଁ ଆଉ ଆଜି ଆପଣ ଦେଖିଲେ ଯୋଉ ଆମର ଯୋଉ ଆଥର ଭାଇ ଯୋଉ ଯାଉଥିଲେ ଆଥର ଧରି ଆଁ ବିଦା କଣ ଗୋଟେ। ତ ତାଙ୍କୁ ବହୁତ୍ ସ୍ପିଡ ରେ କଟା ହେଇଛି ଆଉ ଆ ସେ ଓଲାକୁ କିଏ? ପେ ହଁ ଓଲା କୁ କେବେ ଅଣ୍ଡର ଏଷ୍ଟିମେଟ୍ କରିବେନି।
ଆଜ୍ଞା ହଁ ମୁଁ ବୁଝିପାରୁଛି ଆଜି ଓଲାର ଆହୁରି ସାରା ସାର ଟିହୁ କୁ ବଢିଯାଇଥିବ ମୁଁ ଜାଣିପାରୁଛି ଏଇ ଜିନିଷ ଯିଏ ଯିଏ ବାଟରେ ଦେଖିଥିବେ କାରଣ ବର୍ଷା ହଉଥିଲା ତ କେହି ଦେଖି ନଥିବେ। ହଁ ତ ଆମେ ଆମେ ହଁ ଆମ ଆମେ ହିଁ ବହୁତ୍ ପାଖୁରୁ ଦେଖିଛେ ଜମକୁ ବି ଆଉ ଆକୁ ବି ହଁ।
ଆଜ୍ଞା ବହୁତ୍ ହିଁ ଆ ଧୀର ଗତିରେ ଆମେ ଧୁମ ଗତିରେ ତ ସେ ଟିକେ ପାଗେଳା ଥିଲେ ବୋଧେ ସେ ପୁରା ରୋଡ ସାଇଟ୍ କୁ କାଟି କାଟି ଆଣୁଥିଲେ।
ହଁ ସିଏ ଦେଖୁ ସେ ଦେଖୁନଥିଲେ ଯେ କିଏ ଗାଡି ଆଉଛି ପଛରୁ। ଆସୁନ ସେ ନିଜର
ଯେତବେଳେ ଯେତେବେଳେ ଆମେ ବି
ହଁ ତାଙ୍କଠୁ କାଟି ଆଗକୁ ପଳେଇଥିଲୁ ସେ ପଛ ପଟୁ କହୁଥିବେ ଯେ କେତେ ଭଲ ପିଲା ଗୁଡା କେତେ ଧୀରେ ଗାଡି ଚଲଉଛନ୍ତି।
ସେ ଆମର ମା ଭଉଣୀ କୁ ବହୁତ୍ ଭଲ ଭଲ କଥା କହୁଥିବେ? ଆଉ ମନେ ପକଉ ଥିବେ ଟିକେ।
ଆଜ୍ଞା ହଁ ହଁ ସେଇ କଥା। ଆମେ ମଧ୍ୟ ମନେ ପକେଇବା କଥା କିନ୍ତୁ ଆମେ ତାଙ୍କ ଭଳିଆ ନା ଆମେ ବହୁତ୍ ଭଲ ପିଲା ତ
ଆଉ ଆ ଆପଣ ଖରାବେଳେ କିଛି ଖାଇଲେ ଏତେ ଭୋକ ଲାଗୁଥିଲା ଆପଣ ଦୌଡିଛନ୍ତି ଘରୁକୁ।
ହଁ ମୁଁ ବହୁତ୍ ଜୋରେ ଦୌଡିକି ଆସିଛି। ମତେ ଲାଗୁଥିଲା ଯେ ଆଜି ବୁଧବାର ବୋଲି କିନ୍ତୁ ମୁଁ ଭୁଲ୍ ଆଜ ଜି ଗୁରୁବାର ଥିଲା ତ ମୋ ସହ ସରପ୍ରାଇଜ୍ ହେଇଗଲା ଭାତ ଡାଲ୍ମା ଖାଇବାକୁ ପଡିଲା।
ଓ ହୋ ବହୁତ୍ ଦୁଃଖଦ ବିଷୟ କିନ୍ତୁ ମୋ ସହିତ ଗୋଟେ ଚମତ୍କାର ସରପ୍ରାଇଜ୍ ହେଇଛି ଆ ତ ଜଣଙ୍କର ୱ ଜନ୍ମଦିନ ଥିଲା ସାଇ ମନ୍ଦିର ରେ ତ ମତେ ଗୋଟେ ଭଲ ମିଲ୍ ମିଳିଗଲା ଆହାର ମିଳିଲା ଆଉ ଆ ଭେଜ୍ ହିଁ ଥିଲା ମନ୍ଦିର ଯେହେତୁ ତ ତୁ ପନିର୍ ଥିଲା ଆଉ ମିକ୍ସ୍ ତରକାର ଥିଲା ଭାତ ଥିଲା ଡା ଡାଲି ଥିଲା ଆଉ ଆ ସ୍ଵାଦ ବହୁତ୍ ହିଁ ଭଲ ଥିଲା କାରଣ ତାଙ୍କର ସାଇ ମନ୍ଦିର କ୍ୟାଣ୍ଟିନ୍ ଟା ବହୁତ୍ ହିଁ ଭଲ ଉତ୍ତମ ଆଉ ଜେନୁଇନ୍ ଲାଗିବ। ତ ଠିକ୍ ଠାକ୍ ହିଁ ଟେଷ୍ଟ୍ ଟା ଆଉ ଷ୍ଟାଟର ବି ଭଲ ଥିଲା ତ ମୁଁ ଏବେ ଟିକେ ଖାଇ ଦେଇଛି ଯେହେତୁ ମୁଁ ଟିକେ ଶୋଇବାକୁ ଯାଉଛି ଆପଣ ପରେ କଲ୍ କରିବେ
ଆଜ୍ଞା ଆଜ୍ଞା ହଁ ମୁଁ ବୁଝୁଛି ଠିକ୍ ଅଛି ବହୁତ୍ ବଢିଆ ଟା କହିଛନ୍ତି ଆପଣ ମୁଁ କିନ୍ ତ ବହୁତ୍ ଜୋ ଯେତିକି ଜୋରରେ ଆସିଲି ଘରକୁ ସେତିକି ଜୋରରେ ମୁଁ
ରଖୁଛି ଆପଣ ପରେ କ କଥା ହେବେ ମତେ ଆପଣ ବହୁତ୍ ହିଁ ହା ହାରସମେଣ୍ଟ ହେଇଯାଇଛି ଆଜ୍ଞା। ହଁ।
ହଁ ମତେ କିନ୍ତୁ ଏପଟେ ଦେଖି ବେ ଯେ ପାଞ୍ଚ ମିଣ୍ଟି ମାତ୍ର ହେଇଛି।
ଓହୋ ହଉ।
ହଁ ଆଜ୍ଞା ହଉ ଠିକ୍ ଅଛି।